ହ୍ୟାଲୋ ହଁ ସାର୍ କୁହନ୍ତୁ
ଆଛା ମ୍ୟାମ କଣ କରୁଛନ୍ତି ଏବେ, କିଛି ବିଜି ଅଛନ୍ତି କି? ତ ଆମର ଟପିକ ଉପରକୁ ଯିବା?
ହଁ ଟପିକ ଉପରକୁ ଯାନ୍ତୁ।
ତ ଆଜିର ଟପିକ ହଉଛି ରାକ୍ଷୀ ପୂର୍ଣ୍ଣିମା।
ଆଚ୍ଛା
ତ ଆପଣ ଯେହେତୁ ଗୋଟେ ଝିଅ, ରାକ୍ଷୀ ପୂର୍ଣ୍ଣିମାରେ ବହୁତ ଭଲ ଭାବରେ ଜାଣିଥିବେ।
ହଁ ରାକ୍ଷୀ ପୂର୍ଣ୍ଡମା ବିଷୟରେ ଜାଣିଛି।
ସେ ବିଷୟରେ କିଛି ମତେ କହିବେ?
ହଁ କହିବି
ଆଚ୍ଛା କଣ କଣ ଜାଣିଛନ୍ତି କୁହନ୍ତୁ?
ତ ଦେଖନ୍ତୁ ଆମର ଯେତେ ଯେତିକି ବି ପର୍ବ ପାଳନ କରାଯାଏ ଆମ ଓଡ଼ିଶାରେ ହିଁ ପାଳନ କରାଯାଏ। ତ ରା ରାକ୍ଷୀ ପୂର୍ଣ୍ଣିମା ହଉଛି ଆମ ହିନ୍ଦୁ ମାନଙ୍କର ଏକ ପବିତ୍ର ଓ ଲୋକପ୍ରିୟ ପର୍ବ। ଏ ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ। ଏଇ ପର୍ବ ଭାଇ ଭଉଣୀଙ୍କର ସ୍ନେହ ଆଉ ବିଶ୍ଵାସ ର ପ୍ରତୀକ। ଅ ରାକ୍ଷୀ ପୂର୍ଣ୍ଣିମା ମାନେ ଏଇ ପର୍ବ ଭାଇ ଭଉଣୀଙ୍କ ମଧ୍ୟରେ ଭଲ ପାଇବା ଆଉ ସୁରକ୍ଷାର ବନ୍ଧନକୁ ସ୍ମରଣ କରାଏ ଭାଇ ଭଉଣୀଙ୍କ ହାତ ହାତରେ ରାକ୍ଷୀ ବାନ୍ଧି ତାଙ୍କର ମଙ୍ଗଳ କାମନା କରନ୍ତି ଏବଂ ଭାଇ ତାଙ୍କୁ ସୁରକ୍ଷା ଦେବାର ପ୍ରତିଜ୍ଞା କରନ୍ତି।
ପୌରାଣୀଙ୍କ କଥା ଅନୁସାରେ ଏକ ପ୍ରସିଦ୍ଧ କଥା ଅନୁସାରେ ଦେଖନ୍ତୁ କୃଷ୍ଣଙ୍କ ଆଙ୍ଗୁଠିରୁ ରକ୍ତ ବାହାରୁଥିବା ବେଳେ ଦ୍ରୌପଦୀ ନିଜ ଶାଢୀର ଏକ ଅଂଶ ଛିଣ୍ଡାଇ ବାନ୍ଧିଥିଲେ ପରେ ଶ୍ରୀକୃଷ୍ଣ ଦ୍ରପଦୀଙ୍କ ସମ୍ମାନ ରକ୍ଷା କରିଥିଲେ ଏଇ କଥା ରକ୍ଷା ପୂର୍ଣ୍ଣମ ର ମହତଵକୁ ପ୍ରକାଶ କରେ ଦେଖନ୍ତୁ ଏତେ ବଡ ମାନେ ସଭା ହେଇଥିଲା। ସେ ସଭାରେ ସେ ସଭାରେ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ରକ୍ଷା କରିଥିଲେ ତ ତାଙ୍କେ ତାଙ୍କ ଭାଇର ମାନେ କର୍ମ ତାଙ୍କେ ପାଳନ କରିଥିଲେ। ଅ ତେଣୁ ହଁ ତେଣୁ ର ରକ୍ଷାବନ୍ଧନ ପାଳନ କରାଯାଇଛି ତ ଆଜିକା ମାନେ ସମୟରେ ଆମେ ଯଦି ଦେଖିବା। ରାକ୍ଷୀ ପୂର୍ଣ୍ଣିମା ବିଷୟରେ ପଚାରିବା ବୋଲେ ତ ଲୋକମାନେ କୁହନ୍ତି ନାଁ ଭଉଣୀ ମାନେ ରାକ୍ଷୀ ବାନ୍ଧୁଚନ୍ତି ଭାଇମାନାନଙ୍କ ପାଇଁ ଆଉ ପଇସା ନେଇଯାଉଚନ୍ତି ଗିଫ୍ଟ ନେଇଯାଉଚନ୍ତି ସେଥିପାଇଁ ହିଁ ବାନ ନ୍ଧୁଚନ୍ତି ତ ତାଙ୍କେ ଜାଣିନାହାଁନ୍ତି ଯେ ପୌରାଣୀକ କଥା ତ ସେମାନେ ଏବେକା ଯୁଗର କଥାକୁ ନେଇକି ହିଁ କୁହଁନ୍ତି। ତ ର ରାକ୍ଷୀ ପୂର୍ଣ୍ଣିମା ସକାଳେ ସ୍ନାନ କରି ଆମେ ପୂଜା କରୁ। ଭଉଣୀ ଭାଇଙ୍କର ଲଲାଟରେ ତିଳକ ଲଗାନ୍ତି। ରାକ୍ଷୀ ବାନ୍ଧନ୍ତି, ଆରତି କରନ୍ତି ଏବଂ ମିଠା ଖୁଆନ୍ତି। ଆଉ ଭାଇଙ୍କୁ ଭଉଣୀ ମଧ୍ୟ ଉପହାର ଏ ସରି ଭାଇ ଭଉଣୀଙ୍କୁ ଉପହାର ଦିଅନ୍ତି। ନହେଲେ ଭଉଣୀ ମାନେ ଉପହାର ପାଇଁ ତାଙ୍କର ଭାରି ଜିଦ୍ଦି କରନ୍ତି। ତ ଆମର ଉପହାର ଟା ମାନେ ଭଉଣୀ ମାନେ ଏଥିପାଇଁ ମାଗନ୍ତି ସେମାନେ ନେଇକି ବା ଭାଇଙ୍କର ଜିନିଷ ତାଙ୍କୁ ଦରକାର ଦାବି ଦରକାର ତ ତାଙ୍କୁ ତାଙ୍କ ଖୁସି ଅନୁସାରେ ମାଗନ୍ତି। ତାଙ୍କର ସେମିତି କିଛି ଦାବି ନଥାଏ। ଯେହେତୁ ଭାଇ ବର୍ଷ ସାରା ଭଉଣୀ କି ହଇରାଣ କରିଥାଏ ତ ଗୋଟେ ଦିନରେ ଭଉଣୀ ମାନେ। ସିଏ ସବୁ ପୂରଣ କରି ଦିଅନ୍ତି।
ହେମିତି ବି ମାଗନ୍ତି କି?
ହଁ
ହଁ ହଁ ଏମିତି କାହାକୁ ପୂର୍ବରୁ
ଅଁ ତ ରାକ୍ଷୀର ମହତ ହଉଛି ରାକ୍ଷୀ କେବଳ ଏକ ସୂତା ନୁହେଁ। ଏହା ହଉଛି ଭଲ ପାଇବା ବିଶ୍ଵାସ ସୁରକ୍ଷା ଓ ଭାଇ ଭଉଣୀ ଙ୍କ ଅତୁଟ ମାନେ ସମ୍ପର୍କ।
ଥ ଆଜିକା ଦୁନିଆକୁ ଦେଖିଲେ ଭାଇ ଭଉଣୀଙ୍କ ମଧ୍ୟରେ ସେଇ ସମ୍ପର୍କ ମଧ୍ୟ ନଥାଉଛି ତ କିଛି ଦିନ ପାଇଁ ରାକ୍ଷୀଟା ବାନ୍ଧି ଦିଅନ୍ତି ନାଁ ଭାଇ ଭାଇର ଧର୍ମ ପାଳନ କରେ ନା ଭଉଣୀ ଭଉଣୀର ଧର୍ମ ପାଳନ କରେ। କିଛି ଟା ପଇସା ପାଇଁ ତ ଏମିତି ହିଁ ଛୋଟବେଳେ ହିଁ ଭାଇ ଭଉଣୀ ମାନଙ୍କୁ ହିଁ ରାଖି ବନ୍ଦନ୍ତି। ଭାଇ ଭଉଣୀ କଥା ଶୁଣନ୍ତି ଯଦି ଭଉଣୀ କି କେହି ଯଦି କଣ କହିଲା ତ ଭାଇ ଆଗରେ ଆସିକି ଛିଡା ହୋଇ ପଡେ ସେଇଟା ହଉଚି ସେତାର ଫାଷ୍ଟ ମାନେ ଦାବି ହଁ, ଦେଖନ୍ତୁ ବାହାରେ ଯଦି ମାନେ ଭାଇ କାହାକୁ କଣ କୁହେ ସେଇଟା କିଛି ମାନେ ଆଁ ମେଟର କରେନି। ଯଦି ତା ଭଉଣୀକି କେହି ଯଦି କଣ କହିଲା ଭାଇ ଆଗେ ଯାଇକି ଛିଡା ହେଇ ପଡେ। ଭାଇ ଭଉଣୀ ଘରେ ଧୁମ ଝଗଡା ଲାଗିବେ କିନ୍ତୁ ଯାଇକିରି ଭାଇ ଘରେ ଯେତେ ଝଗଡା ଲାଗିଲେବି କି ବାହାର ଲୋକର କଥା ଶୁଣେ ନାହିଁ। ହେଲା, ତ ରକ୍ଷା ପୂର୍ଣ୍ଣିମା ଆମ ଭାରତ ରେ ଏକ ପବିତ୍ର ଓ ସାଂସ୍କୃତିକ ପର୍ବ।
ହୁଁ ହୁଁ
ଆଉ ରାକ୍ଷୀ ପୂର୍ଣ୍ଣିମା ଆଉ ରାକ୍ଷୀ ପୂର୍ଣ୍ଣିମା ର କିଛି ମହତ୍ୱ ଅଛି ପୌରାଣୀଙ୍କ କଥା।
ଆଚ୍ଛା ଆଚ୍ଛା ଏ ଥର ରାକ୍ଷୀ ଆର ଥର ରାକ୍ଷୀ ଯୋଉ ଗଲା ତ ଆପଣ ଭାଇଙ୍କୁ ଆମ ଭାଇଙ୍କଠୁ କଣ ପାଇଥିଲି?
କଣ କହିଲେ?
ଯେ ଆପଣଙ୍କ ଭାଇ କେତେଟା କହିବି ହୁଁ।
ଦେଖନ୍ତୁ ମୋର ତ ନିଜ ଭାଇ କହିବାକୁ ଗଲେ ଗୋଟେ ହିଁ।
ହୁଁ ହୁଁ।
ଆଉ ଉ ମାନେ ମୋର ଦିଦି ଯାହାକୁ ମ୍ୟାରେଜ କରିଛନ୍ତି ମାନେ ବିବାହ କରିଛନ୍ତି ଅ ତାଙ୍କ ସ୍ୱାମୀ ତାଙ୍କେ ବି ମୋର ଭାଇ ତାଙ୍କେ ମୋର ବଡ ଭାଇ। ଆଉ ରହିଲେ ଭାଇ ଦେଖିବାକୁ ଗଲେ ମୋର ମାଉ ସେହି, ଆଉ ମାମୁଁ ଏମିତି ସେମାନଙ୍କ ପୁଅ ମାନଙ୍କୁ ମିଶେଇଲେ ହୁଁ ମାନେ ଛଅ ସାତ ଭାଇ ମୋର। ସାତ ଭାଇ, ଆଉ ମୋର ପିଉସୀଙ୍କ ପୁଅ କିନ୍ତୁ ସେମାନେ ଯେହେତୁ ଦୂରରେ ଥାଆନ୍ତି, ତ ତାଙ୍କ ହାତରେ ରାଖି ଖି ବାନ୍ଧି ପାରେନି ବାସ୍ ମୁଁ ଦୁଇ ଜଣଙ୍କ ହାତ ତାକୁ ହିଁ ରାକ୍ଷୀ ବାନ୍ଧେ ଆଉ।
ଆଚ୍ଛା ଆଚ୍ଛା। ତ ଏଇଥର ଆପଣ ଯୋଉ ରାକ୍ଷୀ ବାନ୍ଧି ଥିଲେ ଆପଣ କଣ ଉପହାର
ଦେଖନ୍ତୁ ଆମର ଯୋଉ ମୁଁ କହିଲି ଆ ଦିଦି ଙ୍ଗ୍ ଯାହାକୁ ମ୍ୟାରେଜ୍ କରିଛନ୍ତି ମାନେ ବାହା ହେଇଛନ୍ତି ମାନେ ମୋ ଯିଏ ଜିଜୁ ଅଛନ୍ତି ତ ଜିଜୁ ଜିଜୁଙ୍କୁ ମୁଁ କଣ କରେ ରାକ୍ଷୀ ବାନ୍ଧିବା ପାଇଁ ପଇସା ପଠେଇଦିଏ ତାଙ୍କେ ମଧ୍ୟ ମୋତେ ଗିଫ୍ଟ ଆକାରରେ, ପଇସା ଦେଇ ଦେଇଥିଲି ଦେଖନ୍ତୁ ମତେ ମାନେ ଗିଫ୍ଟ ଏତେ ବି ପସନ୍ଦ ନାହିଁ କୌଣସି କିଏ ଯଦି ଗିଫ୍ଟ ଦେବ କି ପଇସା ଦେବ ମତେ ଏସବୁ ପସନ୍ଦ ନାହିଁ ଫିର୍ ବି ସେ ଯେହେତୁ ଛାଡିଦେଲେ କିନ୍ତୁ ମୋର ଯିଏ ଭାଇ ଅଛି, ମତେ ପସନ୍ଦ୍ ନଥାଇକି ବି ମୁଁ ତାକୁ ମାଗେ, ମତେ ଦିଏ କଣ ସେ କଣ କରେ ନା ମୋର ଯିଏ ସବୁ ଜିନିଷ ଅଛି କ କଷ୍ଟମଟିଏ ଜିନିଷ ସେ ସବୁସେ ଗୋଟେ ଗିଫ୍ଟ୍ କରିକିରି ସେଇ ଜାଗା ହିଁ ମୁ ଭର୍ତ୍ତି କରିକି ମତେ ଦେଇଦିଏ। ଯୋ ଜାଗା କି ମୁଁ ୟୁଜ୍ କରିଦେଇଥିବି ସରିଯାଇଥିବ ମତେ ତାର ଯାହା ଖୋଳ ଥିବ ସେ ସବୁ ମତେ ଗିଫ୍ଟ
ଆ--ହା--ଆଛା ଆଚ୍ଛା ଆପଣଙ୍କ ସାନ ଭାଇ ବୋଧେ ଯାଇକି
କଣ କହିଲେ?
ଆପଣଙ୍କଠୁ ସାନ ବୋଧେ?
ହଁ ସାନ।
ତ ଆପଣଙ୍କ ମତରେ ଝିଅ ଭାଇ ଓ ଭଉଣୀଙ୍କ ସମ୍ପର୍କ କିପରି ହେବା ଦରକାର?
ଆ ଦେଖନ୍ତୁ ଭାଇ ଭଉଣୀଙ୍କ ସମ୍ପର୍କ ଏମିତି ହବା ଦରକାର୍ କୌଣସି ଯଦି ଅସୁବିଧା ହେଇଥିବ ସେଇଠି ଭାଇ ଛିଡା ହେଇ ପାରୁଥିବ କି ଯ ମାନେ ଭଉଣୀ ଯଦି କୌଣସି ଅସୁବିଧା ହେଇଥିବ ଯଦି ଭାଇ ର କୌଣସି ଅସୁବିଧା ହେଇ ଥିବ ସେଠି ଭଉଣୀ ବି ଯାଇକି ଛିଡା ହେବା ଦରକାର୍। ତ- ଦେଖନ୍ତୁ ଆଜିକା ଟାଇମ୍ ରେ ଭାଇ ଭଉଣୀଙ୍କୁ ସମସ୍ତ ତ ଅଲଗା କରିଦିଅନ୍ତି ଦେଖ ଭାଇଙ୍କ ବିରୋଧରେ କିଏ କୁହନ୍ତି କିଏ ଭଉଣୀଙ୍କ ବିରୋଧରେ ସେଇ ସବୁକୁ ନେଇକିରି ଆମେ ଯଦି ଭାଇ ଆଉ ଭଉଣୀର ବଣ୍ଡ୍ ମାନେ ବଣ୍ଡିଙ୍ଗଟାକୁ ଖରାପ୍ କରିବା ତାହେଲେ ଆମ ଭାଇ ଆଉ ଆମର ମାନେ ଆମ ଭିତରେ କିଛି ସମ୍ପର୍କ ରହିବ ନାହିଁ ତ ନିଜ ଭାଇ କୁ ହିଁ ନିଜେ ଛାଡିଦବା ତ ଏଇଟା କୋଉ ପ୍ରକାର। ଦୃଷ୍ଟି ରୁ ଠିକ୍ ହବ ତ ବା ଯୋଉ୍ ଭାଇ ଭଉଣୀ ମାନେ ଜନ୍ମ ଜନ୍ମ ରୁ ସାଙ୍ଗସାଥି ହେଇକି ରହିଥିବେ ସେଇ ଭାଇ ଭଉଣୀଙ୍କୁ ଯେତେବେଳେ ବଡ ହେବେ। ମାନେ କଥା ହେବେନି ତାଙ୍କ ସହିତ ମିଶିବେନି ତାଠୁ ଆଉ ବଡ ଦୁଃଖ କଣ ଅଛି? ଯୋଉ ଭାଇ ଭଉଣୀ ସାଙ୍ଗରେ ଗୋଟେ ଥାଳିରେ ବସିକି ଖାଇଥିବେ ମାନେ ବଡ ହେଲା ପରେ ସେ ଭାଇ ଭଉଣୀଙ୍କ ସହିତ ସେମାନେ ମ୍ ମାନେ ସିଏ ତା ମୁହଁକୁ ଚାହୁଁନଥିବେ ଇଆ ମୁହଁକୁ ଚାହୁଁନଥିବ ତାଠୁ ଆଉ ବଡ ଦୁଃଖ କଣ ଅଛି?
ବିଲ୍ କୁଲ୍।
ତ ଏମିତି ଗୋଟେ ପରିବା ଦୋକାନ ସୃଷ୍ଟି କରିବୁ। ଭାଇ ଭଉଣୀ ସମସ୍ତେ ମିଶିକି ରହିପାରୁଥିବେ ଦେଖନ୍ତୁ। ଭଉଣୀ କଥା ଛାଡନ୍ତୁ ଆଜିକା ଦୁନିଆରେ ଭାଇ ଭାଇର ବି ହେଇନଥାଏ।
ସିଏ ତ ଆଗରୁ ଅଛି ସେଟା କିଛି ନୁହଁ ମୁଁ ଖାଲି ଜାଣିବାକୁଁ ଜଣିବାକୁ ଚାହୁଁଥିଲିିିବୁନି। ପର୍ବ ଯୋଉ ପାଳନ କରାଯାଏ ସେଥିରୁ ଆମକୁ କଣ ଶିଖିବା ମିଳେ?
ସେଥିରୁ ଆମେ ଶିଖିବା ଯେ ମାନେ ଭାଇ ଆଉ ଭଉଣୀର ସମ୍ପର୍କକୁ ନେଇକିରି ଯୋଉ ଆମେ ସୂତାଟା ବାନ୍ଧୁଛେ। ଆମେ କହୁଛେ କି ଭାଇ ମାନେ
ହୁଁ।
କିଛି ଜଣ ଜାଣି ନସଉଛନ୍ତି ଯ କୁହନ୍ତି ରାକ୍ଷୀ ବାନ୍ଧିଲେ ହଁ ରା ରାଖି ବାନ୍ଧିଲେ ସେ ଖାଲି ଗିଫ୍ଟ ପାଇଁ ହିଁ ରାକ୍ଷୀ ବାନ୍ଧେ ତ ତାଙ୍କେ ସେ ମହତ୍ଵଟା ବୁଝ ଯିବା ଦରକାର ଯେ ରାକ୍ଷୀ ଗୋଟେ ମାନେ ନାହିଁ ରାକ୍ଷୀ ହଉଛି ମାନେ ଗୋଟେ ସୁରକ୍ଷା ଆଉ ସେ ସୁୁରକ୍ଷା ଭଉଣୀ ସେଥିପାଇଁ ବାନ୍ଧେ ହଁ ଭଲ ପାଇବା। ଭାଇ ଏଥିପାଇଁ ରାକ୍ଷୀ ସରି ଭଉଣୀ ଏଥିପାଇଁ ଭାଇକୁ ରାଖି ବାନ୍ଧେ ଯେ ତାର ଯେତିକି ବି ମାନେ ବିପଦ ପଡେ ଭାଇ ଯାଇକି ତାକୁ ସେଇ ସବୁର ସାହାଯ୍ୟ କରିପାରିବ କେହି ନହେଲେ ବି ଭାଇ ସାହାଯ୍ୟ ଏମିତି କି ନାଇଁ ଯେ ନିଜ ଭାଇ ହିଁ ସାହାଯ୍ୟ କରିବ ତ ବାହା ଯୋଉ ଭାଇ ମାନ ଅଛନ୍ତି ସେମାନେ ବି ସାହାଯ୍ୟ କରିପାରନ୍ତି ଯଦି ରାଖି ପାରୁନାହାନ୍ତି। ମତେ ତାଙ୍କେ ସେଇ ସୂତାଟାର ମୂଲ୍ୟ ବୁଝିବା ଦରକାର।
ପ୍ରତ୍ୟେକ ରାକ୍ଷୀ ପୂର୍ଣିମାରେ ଆମେ ଶିଖିବା ନିହାତି ଦରକାର।
ଆପଣ ଆପଣଙ୍କ ଭଉଣୀମାନଙ୍କୁ କେମିତି ରାକ୍ଷୀମାନ ପାଳନ କରିବାକୁ କହୁଛନ୍ତି।
ମୁଁ ତ କହିବି ମୋ ଭଉଣୀ ମାନେ ସବୁଠୁ କୋଟିଏରେ ଗୋଟିଏ
ଆଛା କେମିତି ପାଳନ କରନ୍ତି।
ନିଜର ତ କି ଭଉଣୀ ନାହିଁ ବଟ୍ ମୁଁ ଚାହେଁ ପ୍ରତ୍ୟେକ ଭଉଣୀ ମ ଯେତିକି ଅଛନ୍ତି ସବୁ ଯ କିଏ କାହାଠୁ କମ ନୁହ ଲକ୍ଷ୍ୟରେ ଗୋଟେ।
ଆଚ୍ଛା। ଦେଖନ୍ତୁ ନିଜର। ଦେଖନ୍ତୁ ନିଜର ପର ଏମିତି କିଛି ବି ନାହିଁ ତ। ଆମକୁ ଭଗବାନ ମାନେ ଯେମିତି। ଭାଇ ଭଉଣୀ ଦେଖନ୍ତୁ ସଂସାରରେ ବହୁତ ଅଛନ୍ତି।
ଉଁ ହୁଁ ଆ ଠିକ ଅଛି ଆମର ସମୟ ସମସ୍ତେ ହିଁ ଯା ତ ଟପିକ ଏଇରେ ଏଇରେ ମରିବା ଧନ୍ୟବାଦ।
ହୁଁ।